ହ୍ୟାଲୋ
ଶୁଭ ସନ୍ଧ୍ୟା ଭାଇ।
ହଁ ଶୁଭ ସନ୍ଧ୍ୟା।
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି ହଁ ତମେ ଭଲ ଅଛ?
ହଁ ଭାଇ ଭଲ ଅଛି ଭଲ ଅଛି।
ହଁ ଠିକ ଅଛି ଆଉ କଣ କରୁଛ ଏବେ?
ଅଛି ଭାଇ ଏବେ ଫ୍ରେଶ ହେଇକି ଯାଉଛି ଛକ ଆଡେ ସନ୍ଧ୍ୟିଆ ଜଳଖିଆ ଖାଇବାକୁ।
ଓଁହ।
ହଁ
ବର୍ତ୍ତମାନ ଯୋଉ ଗୋଟେ ସମସ୍ୟା ଦେଖାଦେଇଛି ମାନେ ବର୍ତ୍ତମାନ ଏ ମତେ ଆମେ କିଛି ସମୟ କଥା ହେଇପାରିବା ତ?
ନିଶ୍ଚୟ ଭାଇ ନିଶ୍ଚୟ।
ହଁ ମୁଲ ବର୍ତ୍ତମାନ ଯୋଉ ଗୋଟେ ବଡ ସମସ୍ୟା ଦେଖା ଯାଇଛି ତାପ ମାତ୍ର ପୁରା ବୃଦ୍ଧିରେ ହେଁଲାଗେ କି
ହଉ ଭାଇ ଠିକ ଠିକ୍।
ଆମର ଯେମିତି ଏ ଏବେ ନେଦରଲ୍ୟାଣ୍ଡ ରେ ଆମେ ଦେଖୁଛେ ସେ ଯୋଉ ତାଙ୍କର ରାସ୍ତା ଅଛି ସେ ରାସ୍ତାରେ ଗାଡି ଗଲେ ବି ସେ ଗାଡିର ଚକା ଗୁଡା ବି ତରୁଳି ଯାଉଛି
ହଁ ଭାଇ ହଁ ଏଇ ଖବର ଟା ମୁଁ ସମ୍ବାଦ ମାଧ୍ୟମରେ ଶୁଣି ପାଇଥିଲି ହଁ।
ହଁ ୟୁରୋପ ମାନେ ୟୁରୋପୀୟ ଦେଶ ଯେତିକି ସବୁ ରହିଲେ ତାଙ୍କର ତାପମାତ୍ରା ମାନେ ଆବଶ୍ୟକ ଠୁ ଅଧିକ ବର୍ତ୍ତମାନ ଯୋଉଟା କି ବାହାରକୁ ବାହାରିବା ତାଙ୍କ ଖେ ଅସମ୍ଭବ ସମ୍ଭବ ପରେ ହେଇପାରୁ ନାହିଁ।
ହଁ ଭାଇ।
ସେ ଆମ ମୁ ଦେଖିବାକୁ ଗଲେ ଆମ ଭାରତ ଭାରତରେ ବି ଏଥର ସେଇ ଅନୁସାରେ ତାପମାତ୍ରା ବୃଦ୍ଧି ହେଇଥିଲା ଆମେ ବି ସେଇ ତାପମାତ୍ରା ବୁଦ୍ଧିକୁ ଅନୁଭବ କରିଛନ୍ତି
ହଁ କରିଛେ ହଁ।
ହଁ ୟା ଉପରେ କଣ ମତ ତମର?
ହଁ ୟା ଉପରେ ମତ ମୋର ମୁଖ୍ୟତଃ ଭାଇ ଏଥିରେ ଆମେ ଯୋଉ ପ୍ରକାରେ ବୃକ୍ଷର ବୃକ୍ଷ କୋଟା ତା ସହିତ ମୁଖ୍ୟ କାରଣ ତ ଜନସଂଖ୍ୟା ବୃଦ୍ଧିର କାରଣ ହଉଛି ଯୋ ସେ ସକାଶେ ଆମକୁ ବାସସ୍ଥାନ ର ଆବଶ୍ୟକ ହଉଛି କାହାରି ଫଳରେ ବୃକ୍ଷର ଆମେ ନଷ୍ଟ କରୁଛେ ନଷ୍ଟ କରିବା ଦ୍ଵାରା ଏଇ ପାଣିପାଗ ପରିବର୍ତ୍ତନ ତାରି ଫଳରେ ଆମେ ଆଜିର ଦିନରେ ଏଇ ସବୁ ସମସ୍ୟାର ସମ୍ମୁଖୀନ ହଉଛେ ତ ଭବିଷ୍ୟତରେ ଆମେ ସେ ୟୁରୋପର ତୋଳା ତୋଳି ହେବା ବୋଲି ମୋର ଚିନ୍ତା
ହଁ କଣ ହେଇଛି?
ହଁ।
ନା ଫାଷ୍ଟ କଥା ତ ହେଲା ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ। ଏମିତି ପ୍ରତି ସମୟରେ ଆମେ ପହଞ୍ଚିଲେ ଗଛ ଗୋଟେ ଲଗେଇବା ପାଇଁ ବି ଜାଗା ବର୍ତ୍ତନ ଅଭାବ। ଜମିର ଅଭାବ।
ହଁ ଭାଇ।
ଯୋଉ ଖାଲି ଜମି ଥିଲା ସେଠି ବର୍ତ୍ତମାନ ଏ ସତ କଣ ଜନବସତି। ଅଲରେଡି ଗଢି ଉଠିଛି।
ହଁ ଭାଇ ସେଠି ଜନବସତି ଏବେ ଗଡି ଉଠିଲାଣି ହଁ।
ହଁ ବର୍ତ୍ତମାନ ଜଙ୍ଗଲକୁୁ କାଟି ପୁରା ନଷ୍ଟ ମାନେ ମାନେ ଅରଣ୍ୟ ସମ୍ପଦ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବାକୁ ବସିଲାଣି।
ଭା
ଯା ଯାହା ଫଳରେ କି ଆଉ ତାପମା୍ ୍ରା ମଣିଷର ହାତରେ ନାହିଁ କିମ୍ବା ତା ନିୟନ୍ତ୍ରଣରେ ନାହିଁ। ଏଇଟା ହଁ ଏଇଟା ଆଉ ବେଶୀ ଦିନ ନୁହେଁ ବା ବେଶୀ ବର୍ଷ ଆମକୁ ଅପେକ୍ଷା କରିବାକୁ ପଡ଼େନା ବହୁତ ଅଳ୍ପ। ବର୍ଷ ବ୍ୟବଧାନରେ ଆମେ ଦେଖିବା। ଯେ ଲୋକମାନେ ବାହାରକୁ ବାହାରିଲେ ତାଙ୍କର ମାନେ ଯୋଉ କୁହନ୍ତି ନାଈ ଉପରେ ନିଆଁକୁ ରଖିଦେବା ସହିତ ସମାନ ହେଇଯିବ।
ହଁ ଭାଇ ଏମିତି ହଉଛି ତ ସେଇ
ହୁଁ ଆମେ ବି ଏ ବର୍ଷ ଅନୁଭବ କରିଛେ ବା ରାତି ଦିନ ହଁ ଦସ୍ ସକାଳ ଦଶରୁ ତିନିଟା ଭିତରେ ଦିନ ତିନିଟା ଭିତରେ ସେ ଯୋଉ କଷ୍ଟଟା ସେ ଯୋଉ ଖରା ଗରମ ଯୋ ତାତି
ହଁ ବହୁତ ବହୁତ ଭାଇ କଷ୍ଟ। ହ। ଅନୁଭବ କରିଛୁ ଏଇ ଯୋଉ ଏଇ ବର୍ଷର ଯୋଉ ତାତି ଯୋଉ ଉଷ୍ମତା।
ହଁ। ସେଥିପାଇଁ ଆମର ଓଡ଼ିଆ ହିସାବରେ ଯାହା ମାନେ ଓଡ଼ିଆ ମାନେ ପଖାଳଟାକୁ ବେଶୀ ଭଲ ପାଆନ୍ତି। ବହୁତ ପରିମାଣ ତ୍ରାହି ମିଳେ ନାଇଁ।
ହଁ।
ହୁଁ।
ସେଇ ପୋଖାଳ ଭାତ ବୋଧେ ବହୁତ ଶାନ୍ତିର ସାମ୍ନା କରିପାରୁଛେ। ସେଇ ପଖାଳ ଯୋଗୁ ସେଇ ଖଟା ଖାଅ ତା ସହିତ ଦହିର ଯୋଉ ମିଶ୍ରଣରେ ଯୋଉ ସୁ ସୁସ୍ୱାଦ ଖାଦ୍ୟଟା ସେବନ ଦୁଆର ଯୋଉ ରାତିର ସାମନ କରିଛେ ଓଡ଼ିଆ ହେଇକି ଗର୍ବ କରୁଛି ମୁଁ ସେଇଥିପାଇଁ।
ହଁ। ଏବେ କଣ ହେଇଛି ନା ଯାହା ଗୋଟେ ପ୍ରକାର ଭଲ ନିଷ୍ପତି ନିଆଯାଇଛି। ଯେ ଆମେ ବର୍ତ୍ତମାନ ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାର କରୁଛେ। ପ୍ରାୟତଃ ଏବେ ବିଦ୍ୟୁତ୍ ଚାଳିତ ଯାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ଯାହାଫଳରେ କି ଏଇ ଯୋ ଅଙ୍ଗାରକାମ୍ଲ ଗ୍ୟାସ୍ ବାୟମଣ୍ଡଳ ସହିତ ମିଶିବା ଦ୍ଵାରା ଯାହା ପ୍ରୋବ୍ଲେମ୍ ହଉଥିଲାକା। ମୋ ଅଙ୍ଗାରକାମ୍ଲର ପରିମାଣ ଅଧିକ ବଢ଼ୁଥିଲା। ବା ଉତ୍ତାପ ସୃଷ୍ଟି ହଉଥିଲା ସେଇଟା ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ କମିଯିବ।
ହଁ ଏବେ ବା ସେଇଟା ହବାକୁ ଯାଉଛି ତ। ହ।
ହଁ ଥରେ ଚିନ୍ତା କର ଯଦି ଆମେ ଆମର ଅ ମାନେ ଯୋଉମାନେ ରହୁଛନ୍ତି ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ
ଆ
ଆମର ସେଟା ଭଦ୍ରକ ହଉ, ଯାଜପୁର ହଉ କିମ୍ବା ଆମର ବାଲେଶ୍ୱର ହଉ ପୁରୀ ବି ହଉ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକ ଖରା ଦିନରେ କେମିତି ମାନେ ପୁରା ଅସହ୍ୟ ହେଇଯାଉଥିବ।
ହଁ ବ ନିଶ୍ଚିନ୍ତ ଭାଇ ଏଇଟା ନିରାଟ ସତ୍ୟ।
ହଁ ତାପରେ ଆଉ ଗୋଟେ ବଡ ସମସ୍ୟା ହେଇଛି କଣ? ଉପକୂଳବର୍ତ୍ତୀ ଅଞ୍ଚଳରେ କଣ ହୁଏ ନା ସେମାନେ ଚିଙ୍ଗୁଡି ଚାଷ କରନ୍ତି। ସେ ଯୋଉ ଚିଙ୍ଗୁଡି ଚାଷ ବହୁତ ଲକ୍ଷ ଲକ୍ଷ ଲକ୍ଷ ଲକ୍ଷ ଲକ୍ଷ ଲକ୍ଷ ଟଙ୍କା ମାନେ ସେ ବିନିଯୋଗ
ହଁ ଏଇଟା ଜୀବିକା ସାଜିଛି ଉପକୂଳବର୍ତ୍ତୀ ଅଞ୍ଚଳ ଲୋକମାନଙ୍କା ଜୀବିକାରେ ପରିଣତ ହେଇଛି।
ହଁ ହଁ ସେଠି କଣ ହଉଛି ନା ସେମାନେ ଅଧିକ ପରିମାଣରେ ରାସାୟନିକ ଔଷଧ ବ୍ୟବହାର କରୁଛନ୍ତି।
ଅଧିକ ପରିମାଣରେ ଯାହାଫଳରେ ହଁ। ଯାହା ମାନେ ଯାହା ଫଳରେ କି ମାନେ ସେଠି ଏଇ ଉ ଲୋକମାନଙ୍କ ପାଇଁ ବଞ୍ଚିବା କଷ୍ଟକର ହେଇଗଲାଣି। ଗୋଟିଏ ପୋଖରୀରେ ଗୋଟଏ ଲକ୍ଷରୁ ଅଧିକ ମାଛ ରହିବେ। ମାନେ ଗୋଟେ ଲକ୍ଷରୁୁ ଅଧିକ ମାଛ ରହିବେ ତାଙ୍କର ଖାଦ୍ୟ ପା ଖାଇବା ପିଇବା ପାଖରୁ ଆରମ୍ଭ କରି ଏମିତି ତାଙ୍କର ଯୋଉ ଔଷଧ ବି ଦିଆଯାଉଛି ସେ ଔଷଧ ଗୁଡାକ ଆମ ପରିବେଶ ପାଇଁ ବହୁତ କ୍ଷତିକାରକ ଆଉ ସିଏ ମଧ୍ୟ ଗୋଟେ ମୁଖ୍ୟ କାରଣ ଯେ ଆମର ଏଇଟା ବଢ଼ିବା ପାଇଁ ତାପମାତ୍ରା ବୃଦ୍ଧି ପାଇଁ ସେ ମଧ୍ୟ ଗୋଟେ ମୁଖ୍ୟ କାରଣ।
ମୁଖ୍ୟ କାରଣ ହଁ ଭାଇ ଠିକ।
ହଁ କେବେ ଗଲେ ଉପକୂଳବର୍ତ୍ତୀ ଅଞ୍ଚଳ ବୁଲି ଆସିଲେ ଭଲ ଲାଗିବ। ତାପରେ ବର୍ତ୍ତମାନ ତ ବିଜ୍ଞାନ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ତ ଉନ୍ନତି ଏତେ ହେଲାଣି। ସେ କଳକାରଖାନା ଗୁଡିକ ଅଧିକରୁୁ ଅଧିକ ଦିନକୁ ଦିନ ହଁ ଦିନକୁ ଦିନ ଦିନକୁ ଦିନ ଦିନକୁ ଦିନ ଅଧିକରୁ ଅଧିକ ବଢି ଚାଲିଛି।
ତେଣୁକରି ତାପମାତ୍ର ରୋକିବା ବ ତ ନାହିଁ ସେତେ ପ୍ରାୟତଃ ଅସମ୍ଭବ ବଟ ସମ୍ଭବ ହେଇପାରିବ ଯଦି ଜଣେ ଦିନକୁ ଗୋଟେ ଲେଖାଏଁ ଗଛ ଲଗେଇବ।
ହଁ ହଁ ହଁ ନିଶ୍ଚୟ ଭାଇ।
ଉଁ ଗୋ ଦିନକୁ ଖାଲି ଆମେ ଗଛ ବୃକ୍ଷ ରୋପଣ କରିଦେଲେ ହବନି ତାର ଭଲ ଭାବରେ ସଠିକ ଭାବରେ ତାର ଯତ୍ନ ନେବାଟା ବି ନିହାତି ଆବଶ୍ୟକ।
ହୁଁ ଏଇଟା ତ ଶୁ ନିଶ୍ଚିନ୍ତ ଭାଇ ଯତ୍ନ ନେବା ଆସୁ ନିଶ୍ଚିନ୍ତ। ଯ ଦ୍ୱାରା ଗଛଟି
ତାର
ବୃଦ୍ଧି ପାଇଁ ତାକୁ କୌଣସି ବାଧାାବିଘ୍ନ ସମ୍ମୁଖୀନ ହବାକୁ ପଡିବ ନାହିଁ।
ହୁଁ। ଯଦି ଆମେ ତାର ସଠିକ ଭାବରେ ଯତ୍ନ ନ ନବା ତାହେଲେ କଣ ଅଛି
ରୋପଣ କରି କାଲି କ୍ୟାମେରରେ କଏଦ ହବା ଛଡା କିଛି ନୁହେଁ।
ହଁ ସେମିତି ତ
ଏମିତି ସବୁ କଥା ତମେ ବି ସଂକଳ୍ପ ନିଅ ଯେ ଯେମିତି ହେଲେ ସପ୍ତାହ କମ ସେ କମ ସପ୍ତାହ ତ ଥରେ ଗୋଟେ ଗଛ ଲଗେଇବା ତାର ଯତ୍ନ ନବା ସପ୍ତାହକୁ ଥରେ ନହଲେ ଏମିତି ଏମିତି ଆମେ ଗଛ ଲଗେଇବା ଦରକାର ଯୋଉଟା କିି କାଳ କାଳ ବା ବର୍ଷ ବର୍ଷ ଧରି ରହିବ ହଁ
ନିହାତି ଭାଇ ଏଇ ସଂକଳ୍ପଟା ମୁଁ ନେବି ଆପଣଙ୍କଠୁ ମୁଁ ଏଇ କଥା ଅନୁପ୍ରାଣିତ ହେଇଛି କରିବି ଆଉ ଚେଷ୍ଟାରେ ସଫଳ ହେବି ବୋଲି ତୁମର ଆଶୀର୍ବାଦ ଥାଉ ମୋ ଉପରେ
ନିିଶ୍ଚ
ନିଶ୍ଚୟ
ଲଗାଅ କିଛି ଅସୁବିଧା ନାହିଁ ମାସର ବି ଥରେ ଲଗା
ବୃକ୍ଷରୋପଣ କରିବା ପାଇଁ ନିଶ୍ଚୟ
ମାସରେ ବି ଥରେ ଗୋଟେ ଲଗେଇ ତାର ସଠିକ୍ ଭାବରେ ଯତ୍ନ ନିଅ। ଯେ ଏମିତି ଆମେ ବୃକ୍ଷରୋପଣ କରିବା ମାନେ ପନିପରିବା ଗଛ ଲଗେଇଦଲେ ଯାହା ନି ନିଜକୁ ସେଠି ମାନେ ନିଃସ୍ଵାର୍ଥପର ଭାବରେ ରଖିବାକୁ ପଡିବ। ଯେ ମୁଁ ଏଇଟା କରୁଛି ଏଇଟା ପାଇବା ପାଇଁ ସେମିତି ହେଲେ ଆମେ ସେମିତି ହେଲେ ତିଷ୍ଟିବା ଟା ବହୁତ୍ କଠିନ ହେଇଯିବ।
ହଁ ନାଇଁ ନାଇଁ ସେଏ ଆଶା ଟା ସେଇ ଇଏ ଟା ରଖିକି ଶେ ଜମା ଇଏ କରିପାରିବାନି ଯାହା ଚାହୁଁଛ ସବୁଜ ପରିବେଶ ଚାଁ
ହୁଁ।
ଚାହୁଁଛେ ସେଇ ସବୁଜ ପରିବେଶ ଆମେ ପାରିବା ନାହିଁ ଯ ଦ୍ଵାରା ଆମେ ଭବିଷ୍ୟତରେ ବହୁତ୍ ଉର ରୋଗ ଗ୍ରସ୍ତ ବିଭିନ୍ନ ରୋଗର ଶିକାର ହେବା। ତୁମେ ଦେଇଥିବା କଥା। ସଂକଳ୍ପ ନେଇକି ମୁଁ କହି ଭବିଷ୍ୟତର ଏ ପିଢି ପାଇଁ ଏ ନିଶ୍ଚୟ ସୁ ଚିନ୍ତା ସୁବିବେକରେ ଭାବି। ଆକୁ କାଯ୍ୟରେ ଲଗେଇବି
ଠିକ୍ ଅଛି ହଉ ଧନ୍ୟବାଦ୍।
ଧନ୍ୟବାଦ।
ବ୍ୟସ୍ତତା ସମୟ ଭିତରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ ବହୁତ୍ ମହତ୍ତ୍ଵପୂର୍ଣ୍ଣ ଆଲୋଚନା। ଭାବୁଛି ଏଇଟା ସମସ୍ତଙ୍କ ପାଇଁ ସହାୟକ ହବ।
ପାଇଁ ମୁଁ ମଧ୍ୟ ହୁଁ। ହୋଉ।
କୁର୍ତ୍ତଜ୍ଞ୍ୟ ହଁ ନିଶ୍ଚିତ।